ଏଇ ଟିକେ ଅଛିିବା ଏଠି ଆମ ଭୁବନେଶ୍ୱରରେ।
ହେଟି ରହୁଚ।
ହଁ ମୁଁ ଭୁବନେଶ୍ୱରରେ ଅଛି କାଲିକି ସିଫ୍ଟ ଜିମି ଆଉ।
ଆଉ ଗାଁ କୁ ଆସିିନ କି?
ଗାଁ କୁ କଣ ଗାଁ ହେଲା ଚାଲିଛି ଯାତ୍ରା ଫାତ୍ରା କଣ ଚାଲିଛି। ମତେ ମାଗୁଛନ୍ତି ପଇସା ହୁ ପଇସା ମାଗୁଛନ୍ତି ପା।
ସେ ରିୟେଲସେଲ୍ ଏ ହେଲା ଦି ତିନି ଦିନ ରିୟେଲ ସେଲ୍ ହେଇଛି। ତାପରେ ବାଉଁଶ ଫାଉଁସ ପୋତା ହେଇଛି ହବ ଯାତ୍ରା। ଏଇଆ। ଆଉ କଣ ଖବର?
ତମେ ଏଇନା କୋଉଠି?
ହୁଁ।
କୋଉ ଡିସ୍ ନେ ଅଛ?
ଗାଁରେ ଅଛିବା।
ଘର୍ ଆହା ଆଉ ଖାଇସାଇଲଣି?
ହଁ ଅ ଏଇ ଖାଇକି ଆସିଛି ଟିକେ ନଈକୂଳ ବଇଚି ଟିକେ ପବନ ଦଉଛି ତ।
ହୁଁ।
ସେଇ ଆଉ ଟିକେ ନଈକୂଳେ ବଇଚି ଆଉ। ବସିଆ କଥା ଆଉ କଣ କରିବୁ ଚାରିଟା ବାଜିଲେ କ୍ରିକେଟ୍ ଖେଳ ହବ ଆଉ।
ନନା ଆ ପୁଅଟା କଣ ଭୁବନେଶ୍ୱର ଅଇଚି?
ହଁ ସିଏ କଣ ଯାଇଛି ନା କଣ ମୁଁ ଟିକେ ଶୁଣିବାକୁ ହଁ ସେ ପଳଉ ସେ ବି ଗାଁରେ ରହିକି କଣ କରିବ ଯେ। ।
ମତେ ଫୋନ୍ ଫାନ୍ କରିକି ପଚାରୁଛି ଆଉ ଆ ର୍ମି ଫାର୍ମି କଣ କୋଉଠି କଣ ଏକାଡେମୀ ଅଛି ଇଏ ଅଛି ମୁଁ ଦେଖା କରିଥିଲା କାଲି ଯାଇକି ମତେ।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
କାଇଁ କି ନା ଟ୍ରାନ୍ସଫର୍ ହୋଇଯମି ଏ ପଳେଇମି ଦିଲ୍ଲୀ।
ହୁଁ ହୁଁ।
ଏଇ ଚାରି ପାଞ୍ଚ ଦିନ ଭିତରେ ଟ୍ରାନସ୍ଫର ହେଇଯିମି ଦିଲ୍ଲୀ। ମତେ ନଇ ସିଏ ମତେ ମତେ କହୁଛି କି ମତେ ବି ତୋ ସହିତ ନେଇଯା। ଦିଲ୍ଲୀରେ ମତେ କୋଟେ ଭଲ ଆ କାଡିମି ରକିଦୋବୁ। ମାନେ ପଇସା ଦରକାରେ ଏସ୍ ହଁ ପଇସା ଅଛି ନେଇଯା ଆଉ ତା ଭାବୁଛି ତାକୁ କେମିତି କରିନି ନେଇକି ଜିମି ଆଉ।
ହୁଁ ଆ ।
ହଁ ଥାର୍ ଟା ଅଛି ଏବେ ହଁ ଯାଇଥିନି କାଲି ସୋରୁମ୍ ଦେଖିକି ଆଇନି ଯୋଉ ଫର୍ଚୁନର୍ ଟା।
ହଁ।
ଭର୍ଚୁନ ଦେଖିିକଆଇନି ସେ ପ୍ରାଇସ୍ ଟି କ ମି ଯାଇଛି ଆମେ ଯେତେଏଳେ ଆମେ ଯୋଉ ଦିଲିଫିଲି ଦିଲିଫିଲି ଯୋଉ ଯାଉଚୁ ତା କମ୍ ହେଇଯାଉଛି ଟିକେ ଫର୍ଚୁନ ଟା ପ୍ରାଇସ୍ କମ୍ ହେଇଯାଉଛି ଭାବୁଚି ଆଣିବି ଯଉଁ ଲାମ୍ବର ଇଣ୍ଡିଆ ଆଣିବି ଆଉ।
ହଁ ହଁ ଲାମ୍ଇ ଡିଜା ଟା ବିକି ଦେଲ କି?
ନିଁଜା ଟା ଥିଲା ଯେ ସିଏ ଜଣେ ମୋ ମାମୁଁ ପୁଅଟା ନେଇଗଲା ମୁଁ କା
ଓ ହୋ ନିଜଟା ଭଲ ମୁଁ ଥରେଏ ଯାଇଥିଲି ଭୁବନେଶ୍୍ୱର ଏରିଆ ଯିବା ମୁଡି ହେଇ ପଇଲ ମୁଁ ଆଉ ଚିହ୍ନି ପାଇଲିନି ଆଉ - ତାପରେ ଏ ଭଲ ଭଲ ଆଉ
ନା ନା ମୋ ମାମୁଁ ପୁଅଟା ନେଇଗଲା ଆଉ ମୋତେ କହୁଥିଲା କଅଁ ପଇସା ଫଇସା କଥା ମୁଁ ଆଉ କଅଁ ମାମୁଁ ପୁଅଟାକୁ ପଇସା ନାଇଁ ମୁଁ କଇମି ହଉ ଥାଉ ନହଲେ ପଛରେ ଦବୁ ଆଉ ମାଗୁନି ଦଉ। ଆଉ ମୁଁ କହୁଚିଇ। ବିଜନେସ୍ ଗୋଟେ ଖୋଲିଆ।
ହଁ।
ମୋ ପରେଏ ସେ-କ ଗାଡ଼ି ଗୁଡ଼ା ଭୁତ୍ ହେଇଗଲାଣି ମୁଁ ଗୋଟେ କହୁଚି ତମେ ସୋରୁମ୍ କରିଦିଅ ଅ ମୁଁ ସବୁ ଗାଡ଼ି ଗୁରା ଦେଇ ଦେମି ଆଉ।
ରତେ।
ଉଁ।
ରଖିଆନି?
ଶୁବୁନି।
ବେଲେ ଗାଡି ରଖିବନିତ।
ହୁଁ ସେକେଣ୍ଡ ହ୍ୟାଣ୍ଡ ଗାରି ସୋରୁମ୍ ଗୋଟେ କରିଦବା।
ହଁ।
ତମେ ଗୋଟେ ଦେଖ କୋଉଟି ରୋଡ୍ ଫୋଡ୍ ନଲେ ଟାଉନ ଫୋଉନ୍ ଦେଖ ଦେଖ ଦେଖ ଗୋଟେ ଖୋଲଦିଅ ଇଏ ଟେ ସୋରୁମ୍ ଟେ ଖୋଲଦିଅ ମୁଁ ଗାଡ଼ି ଗୁରା ନେଇ ପହଞ୍ଚେଇଦେବି ଆଉ।
ଦେଖିବା ପ୍ଲାନ୍ ତ ଅଛି ଦେଖିବା କଅଁ ହ
ଏତେ ଗାଡି ହେଇଗଲାଣି ଆଉ ର ରଖିଆକୁ ଜାଗା ନାଇଁ।
ମଉଁ ଦେଖିଆ କୋଉ ଦିନ ଗୋଟେ। ଖୋଲ୍ ଦବା ଆଉ।
ଆଉ ବାହାଘର ସଇଲାଣି ନା
ବାହାଘର ନାଆଁ? ବାହାଘ୍ ନା ଆଉ।
ଶୁଭିଲାନି।
ବହେ ଦିନ ଶୋଇଲା।
ପହ ଦିନ। ଆଉ ଡାକା ଡାକି କଲନି ଆଉ।
ହଁ ବେଶି ବଡ଼ ଆ କରଲୁ। ଏ ଛୋଟା ଆକାର ରେ। ପଇସା ନଥିବାକୁ ଯୋଉ ହଇରାଣ କୁହନି କୁହନି।
ଉଁ ନା ମୋତେ କୁଅ ଗାଁରୁ ଖବର ଆସିଥିଲା ନା ନା ଏ ଯୋଉ ଅର୍ଜୁନ ଏଇ ନାତିଟା ବାହାଘର ହେଇଗଲା।
ହୁଁ।
ହଉ କରିଥିବୁ ଆଉ, ଗଲେ କେବେ ଦେଖା କରିବି ଆଉ।
ଆସୁନା ମିସେସ୍ କୁ ଧରିକି ପଳେଇ ଆସୁନା କେବେ ଭୁବନେଶ୍ୱର ବୁଲାବୁଲି କରିବା ହଁ। ତୁ କହିବ ଏ ଗାଡି ଫାଡି ପଠେଇଦେମି ଖାଲି ପଳେଇ ଆସିବ।
ହଁ ଦେଖିବା ଗଲେ ବୋଧେ। କାଲି ବାର ଅଛି କାଲି ଯଦି ହବ। କରିବ।
ହୁଁ ହଉ କହିବ ମତେ ଆଗରୁ କହିବ ମୁଁ ଗାଡି ପଠେଇବି।
ହଁ। କଉ ଗାଡିଟା ପଠେଇବି।
ଏଇ ଥାର ଟା ପଠେଇବୁ। ବିଏମଡ଼ବୁଲ ନା ବିଏମଡ଼ବୁଲ ଟା ଏତେ ହେଇଗଲାଣି ଯାଇ ପାରିବିନି।
ଉୋ ହୋ ଥ
ଥାର ପଠେଇଦବୁ ଥାର ଆଉ ଆଉ କଣ ଖବର ତମେତ ସହରରେ ରହିଲ ଜମୁ କୋଳି, ପଣସ।
ନା ନା।
ହ ଆମ ଗାଁ ରେ ତ ଯୋଉ। ବଢିଆ ହଉଛି ଖାଇବା କୁ।
ଆଉ ସେ ଯୋଉ ଯୋଉ କୁନା ଘର ଗୋଟେ ଆମ୍ବ ଗଛ ଥିଲା ପା। କୁନା କୁନା କୁନା ସ୍ୱାଇଁ।
ହଁ ହଁ ହଁ।
ତାର ଗୋଟେ ଆମ୍ବ ଥିଲା କଣ ଆମ୍ବ ଫମ୍ବ ହେଲା ନା।
ନା ନା ତାର କ ଖାଇ ହେଇ ନେହି ତ
ଓହୋ।
ତାର ହେଲାନି ଏ ଆମ୍ବ ଏ ବର୍ଷବ ବହୁତ କମ ଜଣଙ୍କ ହେଇଛି। ବେଶୀ ହେଇନି ଆଉ ହେଲେ ପଣସଟା ପ୍ରାୟ ଲୋକ କର ହେଇଚି
ହୁଁ ତମର ପଣସ ଗଛ ହଉଛି।
ହଁ ହଁ ଆମର ଥିଲା ଆମର ବା ବାରଟା ପଣସ ବାହାରିଲା ବାରଟା ପଣ ଏ ଦେଇହଲୁ ଯୋଉ ଦେଇଦେଲୁ ଆମଲ ଦେଇଦେଲୁ ଆମ କଣଜ ଅଛନ୍ତି ଆଉ କିଏ ଖାଇବ ସେ କଣ? କଥା ହେଇ
ହୁଁ ଆଉ ଜାମୁ ଗୋଳି ମାମୁଳି ଗଛ ଅଛି ନା।
ହଁ ଯା ଏଇ ବା ଆମେ ଆଜି ବିଲକୁ ଯାଇଥିଲୁ ଚାଷ କରି ବାକୁ ଆଉ ଆଉ ସେ ବିଲ ପାଖରେ ଗୋଟେ ଧାମ ଗଛ ଥିଲା ଭଲ ହେ ଖାଇ ଦେଇେଇକି ଆଇଲୁ ସେ ପଲର ଦୁ ବାଜ ହେଇଯିବ କାଟି ଯଉ ଛାଡିବନି ଆଉ ଆଉ କ ଗାଁକୁ ଆସିଲେେଷ୍ଟିବ ଯ ରାସ୍ତ ଆସିଲେଷ୍ଟ ହେଇଯିବ।
ପତ ଟା କେବେ କଣ ହଉଛି।
ଚଟା ରାାତଟା ପଡିଥିଲା ଆମର ପଚିଶ ତାରିଖ ଛବିଶ
ବିସ୍ତାରି ପଡ଼ଛିୁ ନହିଁ।
ହଁ।
ହ ଫାଙ୍କା ନାହିଁ ନ ନେ ଯାଆନ୍ତି ଆଉ।
ହଁ। ତୁ ତାକୁ କହିବୁ ପୋଲିସ
ହଉ ଦେଖିଆ
ଖୁସି ଆଉ ସେଇ ଦି ଦିନର ଖୁସି କଣ ପାଇବନ ଗୋଟେ ବର୍ଷଟା ବାରଟା ମାସ ଭିତରେ ଇଏ ହଉଛି ଗୋଟେ ଦିନର ଖୁସି ରହିବ ନା ଆଉ ହଁ ହଁ।
ଆଉ ଯାଇକି ନେଇ ଆସିବୁ ପଳେଇ ଆସୁ ଚ ମିଶିକି ଆଉ।
ହୁଁ।
ସେଏ ତ କଣ ଶ ପାଠ ପଢା ପଢିକି ଟିକେ ଜୋର ଚାଲିଚି।
ହୁଁ।
ଏ ମୋତେ ପଚାରିଲା ପଚାର ଭୁବନେଶ୍ୱର ଭୁନେଶ୍ୱର କୋଉଠି କଣ? ଟା ହେଇଟା ମୁଁ ତାକୁ କହିଚି ହଉ।
ଆଉ କଣ ଗଛ ଶାଗୁଆନୀ ଗଛ ଅଛି ନା ତମ ଏଠି।
ହଁ ସାଗୁଆନୀ ଗଛ କାଁ ବା।
ହଁ ସେଇଠୁ ଦିଟା କାଠ ନେଇ ଆସ ମଜୁବୁତୁ ପଲଙ୍କ କରିଦିଅ। ଆଉ ନହେଲେ ବାହାହେଇ ସାରିଲେ ଆଉ। ହଁ ଏ ପଲଙ୍କ କାମ ତ।
ହଁ ହଉ ବାହାଘରକୁ ଆସିବ ଭୁବନେଶ୍ୱର ରେ ଅଛି ମଣ୍ଡପ ଟେ କରୁଛି। ବାହାଘରକୁ ଆସିବ ଏକତିରିଶ ତାରିଖ ହଁ ଏଇ ପାଞ୍ଚ ଛଅରେ ବାହାଘର କରୁଛି। ପାଞ୍ଚ ଭିତରେ ପାଞ୍ଚ ପାଞ୍ଚରେ ଛଅ।
ଦିଦି ଆସୁ ଆଉ।
ହୁଁ ଗାଡି ପଠେଇଦମି ପଳେଇ ଆସିବ ଆଉ।
ଆଉ କଣ ଖବର।
ଆଉ କଣ ଖବର ଭଲ ଆଉ। ଆଉ ମିସେସ୍ ଖାଇସାରିଲେଣି ନା।
ମୁଁ ଖାଇଲି ତାପରେ ମୋ ମିସେସ୍ ଖାଇଲେ।
ମିସେସ୍ ତ ମତେ ଚିହ୍ନି ନଥିବେ।
ହଁ। ହଉ।
କଣ ରା।
ହଉ ହୋ।
ହୁଁ ହଁ ଆଉ ତମେ ଯୋଉ ମିସେସ୍ ଯୋଉ ତମେ ଯୋଉ। କହୁଥିଲ ମଝିରେ ତ ସେଏ ତାକୁ ବାହାହେଲା। ନା ଆଉ କାହାକୁ ସେ ଅନ୍ନପୂର୍ଣ୍ଣା ତ। ଅନ୍ନପୂର୍ଣ୍ଣା ନା କିଏ। ସେ ଭଲ ତ ଦେଖିବାକୁ।
କଣ କହିଲୁ।
ଏ ଅନ୍ନପୂର୍ଣ୍ଣା ଯେ ଯେଉଠି ସିଏ ବପା ଆମ ଉପର ବ୍ୟଚ୍।
ଭାକ୍।
ହଉ ହଉ ଆ କଣ କୁହ। ଖବର।
ତୁ ଖାଇ ସାଇଲୁଣି।
ହଁ, ଖାଇସାରିଲଣି ଆଉ।
କ ଆଜି ଆଇଟମ ହେଇଥିଲା।
ଏଇ ଆଜି ବାର ତ ନାହିଁ ଏଇ କରିଦେଇଥିଲେ, ଛତୁ କରିଦେଇଥିଲୁ ଖାଇଯୁ ଆଉ।
ଯା ହଉ ଯୁଆଡେ ଗୋଟେ ଖାଇଦେଲେ ହେଲା
ହୁଁ
କୁକୁର ଓଠେ ଆିଲ। ର ଭୁବନେଶ୍ୱଵରୀ ବୁ। ପେଟବୁଲୁଡ଼ଛି ଆନୀଚି
ହଁ ହ
ମୋ ଛୁଡା ଆଉ ଯଦି କାହାକୁ ଦେଖୁଛି। ମାନେ କାମୁଡି ମାମୁଡି ଝିମ ପିନ୍ଉଛି।
ଷ ମାନି ଦେଇଛୁ।
ହଁ ଏ ପେଟ ବୁଲଟ ଆଛି।
ହଁ
ଅ
ତାକୁ ରଖିବା ଯଉ ଗୋଟେ ମଣିଷ ରଖିସ
ସେ ଯାହା ହଉଛି ଖାଇବାକୁ। ସେଗୁଡ଼ଆ ଦିଆହେଉଛି।
ହଁ
ଦେଲି ଚିକେନ ନହଲେ ତାର ହଉନି।
ଚିକେନ ଟା ହଁ କୁକୁରର ଲୋକ ସେ ଯାହାହେଲେ। ଚିକେନ ଟେ ଆଇଁଷ ଟ ଖାଇବୁ ଆଉ।
ହୁଁ, ଡେଲି ଚିକେନ ମଟନ୍ ହୁଁ ହୁଁ
ହୁଁ
ବଲାଟ। କହୁଦିନ ଗୋଟେ କିଣିବ।
କଣ?
ବୁଲେଟ ଟେ କଣ କରୁଥିଲା କିଣିବ ବା?
ବୁଲେଟ୍ କଣ କରମି ବୁଲେଟା ଏ ଡିଉଟା କିଣିଛି। ଡିଉଟା ଥୁଆଇଛି ନିଜାଟା ଦେଇ ଦେଇେଇଛି। ଆଉ ଭାବୁଛି ଜେଡଏକ୍ସନାର ଗୋଟେ ନେଇ ଆସିମି ଆଉ। ଜେଡକ୍ସ ନ ହେନେ ସ୍ ଟୁ ଗୋଟେ ନେ ଆସିବି ନେ